ହ୍ୟାଲୋ।
ହ୍ୟାଲୋ ଜୟ ଜଗନ୍ନାଥ।
ଭାଇ ଶ ଜୟ ଜଗନ୍ନାଥ।
ଆଜ୍ଞା।
କଣ କରୁଥିଲେ?
କଣ କରୁଥିନି ଏଇ ଛୁଆ ତ ଏଇ ବିଲରେ ଅଛି ବର୍ଷା ହଉଛି ବିଲରୁ ପାଣି ତାଡା ହଉଛି।
ହୁ
ହ୍ୟାଲୋ।
ବିଲରେ।
ହ୍ୟାଲୋ।
ହ୍ୟାଲୋ ମୁଁ କହିଲି ବିଲରେ ଅଛନ୍ତି?
ଆଜ୍ଞା। ବିଲରେ ଅଛି ଯେହେତୁ ଆମ ଆଜ୍ଞା।
ମୁଁ କହିଲି ବର୍ଷା ଋତୁ ଚା ଚାଲିଛି ନା ବର୍ତ୍ତମାନ କଣ ଚାଷ ହଉଛି ବିଲରେ?
ବିଲରେ ଏଇଝୁଆ ଯେ ଆମର ଯେ ଧାନ ଚାଷଟା ହେଇଛି। ସେ ମାନେ ଆମର ଯେହେତୁ ଜାଗା ଟା ଖାଲ ଜାଗାରେ ସେ ଖାଲ ଜାଗାରୁ ପାଣି ଟା ଯାଉନାହିଁ ବୁଝିଗଲେ ନା ଖାଲ ଜାଗାରୁ ପାଣି ଯେହେତୁ ଯାଉନି ମତେ ବିଲ କାଟି ଆ କାେ ଆସେ ହେଲା ଆଉ ବିଲ ଟା ମୁଁ କାଟୁଛି ଆଉ।
ବୁଝିପାରିଲେ। ଆପଣଙ୍କ ସେଇଆଡେ ବର୍ଷା ଏକା ନାହିଁ ବୋଧେ?
ପ୍ରବଳ ବର୍ଷା ଭୁବନେଶ୍ୱର ରେ ହେଉଛି।
ପ୍ରବଳ ବର୍ଷା ହଉଛି ଆମର ଗୋଟେ ବର୍ଷା ହଉଥିଲା ଜଷ୍ଟ ଛାଡିଛି।
ଆଚ୍ଛା କଣ କଣ ଫସଲ କରନ୍ତି ଭାଇ ଜମିରେ ଆପଣ?
ଆମ ଜମିରେ ଧାନ ତ ମାକ୍ସିମମ୍ ସବୁ ଋତୁରେ ହୁଏ। ଆଉ ଆମର ଗୋଟେ ପାଳ ପାଳ ଚାଷ ଅଛି ପାଳ ଚାଷରେ ଆମର ଏଠି। ଅ ଲୋକାଲ ମାର୍କେଟ ରୁ ଯେତେ ପରିବା ସବୁ ଏଠଆଁ ତ ଆମର ଲଗେଇଥିଲା ଭେଣ୍ଡି ଲଗେଇଥିଲା। ଭେଣ୍ଡିର ମାର୍କେଟ ଏଇଛଆ ଜମା ନାହିଁ। ପୁରା ମାର୍କେଟ ଆପଣଙ୍କର ସେଇଭଡ ଭୁବନେଶଵର କହିପାରିବେ ପରଆ ରେଟ ହେଇ କେତେ କିଛି ଅଛି?
ଭେଣ୍ଡି ତ ଷାଠିଏ ଟଙ୍କା କିଲ ଅଛି। ମତେ ଭେଣ୍ଡି ଆଣିକି ଦଉନାହାନ୍ତି।
ଷାଠିଏ ଟଙ୍କା କିଲୋ ଆମର ଏବେଡେ ପନ୍ଦର ଟଙ୍କାର କିଲୋ ଭଲ ଭେଣ୍ଡି ପୁରା ଭଲ ଭେଣ୍ଡି।
ଆ ଶୁଣନ୍ତୁ ଭାଇ ଯେତେବେ ଭୁବନେଶ୍ଵର ଆସିବେ ଦେ ଭଉଣୀ ପାଇଁ ଟିକେ ପରିବା ନେଇକି ଆସିବେ କା ଭୁବନେଶ୍ଵରରେ ବହୁ ବହୁତ ପରିବା ମହଙ୍ଗା।
ନା ନା ମୁଁ ଯ ଜିମି ନା ଦିଦି ଆପଣ ମତେ ଆପଣଙ୍କ ଲୋକେସନ ଟା ପ୍ରଥମେ ଟିକେ ସେୟାର କରିଦେବେ। ମୁଁ ଯିମି ଆପଣ କଣ କଣ କହିବେ ମୁଁ ପୁରା ନେଇଯିମି ଆପଣ ଯେତେ ଯେତେ କିଲୋ କହିବେ ମୁଁ ପୁରା ଆମର ଦୋକାନ ବି ଅଛି ଦିଦି।
ନାଇଁ ମୋତେ ପରିବା ଶୁଣନ୍ତୁ ଭେଣ୍ଡି ଦେଶୀ ଜିନିଷ ସବୁ ଦେବେ ପୋଟଳ ଗାଜର କେତେ କରିକି।
ଗାଜର୍ ତ ଲୋକାଲ୍‌ ଗାଜର୍‌ ନାହିଁ ସେଇ ସବୁ ବେଙ୍ଗଲ୍‌ ରୁ ଆସୁଛି।
ହଁ ଲୋକାଲ୍ ଗାଜର୍ ହଉନି ନା ଏବେ ନାହିଁ ଗାଜର୍ ଦରକାର୍ ନାହିଁ। ଆଉ ଟମାଟୋ କେତେ କରିକି କିଲୋ?
ଟମାଟୋ ଆମର ଏ ଛୁଅଁ ଅଛି ତିରିଶରୁ ପଇଁତିରିଶ।
ତିରିଶି ରୁ ପଇଁତିରିଶ୍। ଆଚ୍ଛା ଆଉ ଭେଣ୍ଡି ଯୋଉ ଛଚିନ୍ଦ୍ରାକେତେକରେ କିଲୋ
ଛଚୀନ୍ଦ୍ରା ମାନେ ଆମର ଯେଟା ହେଉଛି ଜହ୍ନି।
ଜହ୍ନି ନାହି ଛଚିନ୍ଦ୍ରା।
ଚିଚିଙ୍ଗା ଯେଟା
ହଁ ଚିଚିଙ୍ଗା- ଚିଚିଙ୍ଗା
ଚିଚିଙ୍ଗା ଆମର ଏଠି ଅଛି ପନ୍ଦରରୁୁ କୋଡ଼ିଏ।
ପନ୍ଦରରୁ କୋଡ଼ିଏ। ଶୁଣନ୍ତୁ ମୁଁ ଆପଣଙ୍କୁ କହୁଛି ପନ୍ଦରରୁ କୋଡ଼ିଏ ଯାହା ଯାହା ଅଛି।
ଆଜ୍ଞା।
ମୁଁ ଲକେସନ୍‌ ପଠେଇ ଦେବି ଆପଣଙ୍କୁ ହେଲା ପନ୍ଦରରୁ କୋଡ଼ିଏ ଯାହା ଯାହା ଯାହା ଅଛି ଯଉ ପରିବା ଅଛି ସବୁଥିରେ ଦିକିଲେ ଦି କିଲେ ନେଇ ଆସିବ।
ମାନେ ଶସ୍ତା ଯେତେ ସବୁ ଆପଣଙ୍କୁ ଦି ଦି କିଲୋ ନେଇକି ହ୍ୟାଣ୍ଡ ଅଭର୍ କରିବି।
ହଁ ତେଣୁ ପରିବା ବହିବା ବହୁତ ଦରକାର୍
ଆପଣଙ୍କର ଫ୍ୟାମିଲି ମେମ୍ବର୍ କେତେ ଜଣ ଅଛନ୍ତି?
ଆମାନେ ଚାରିଜଣ।
ଚାରି ଜଣ ଯେ ଏତେ ପରିବା ଖରାପ୍ ହେଇଯିବନି।
ନାଇଁ ଭାଇ ଆମର ଯଉ ଫ୍ରିଜ୍‌ ଟା ଅଛି ଭେସ୍‌ଟି ବେଲ୍‌ ଡ଼ୟାର ଅଛି ସେଥିରେ ରଖିଦେ। ଆମର ଚା ତିନି ଟାଇମ୍ ବା ପରିବା ଆବଶ୍ୟକ ଆମର ବା ମାଛ ମାଂସ କିଛି ଖାଉନୁ ନା।
ଅହୋ ଆପଣ ତାହେଲେ ପୁରା ଭେଜିଟେରିଆନ୍।
ହୁଁ ପରିବାଟା ଆମର ନିହାତି ଆବଶ୍ୟକ ଏଠି ଅଧିକ ରେଟ୍ ମୁଁ ଆପଣ ଯଦି ଦୁଇଶହ ଟଙ୍କା ଦେଲି ଆପଣ ତ ଭୁବନେଶ୍ୱର ଆସୁଛନ୍ତି ନେଇ ଆସୁଛନ୍ତି ଦୁଇଶହ ଟଙ୍କା ମୋର କେତେ ପରିବା ହେଇଯିବ।
ଭଛି ଦିଶହ ଟଙ୍କା ତ ବହୁତ ପରିବା ହବ।
ହଁ ମୋର ଏତିି ଆନ୍ ଦେ ମୁଁ ଆପଣ ଦୁଇଶହ ଟଙ୍କା ସାଙ୍ଗେ ସାଙ୍ଗେ ଦେଇଦେବି।
ହଁ ଠିକ୍ ଅଛି ମୁଁ ଯିମି ଯେତେବେଳେ ଆପଣଙ୍କୁ କହିମି। ଲୋକେସନ୍‌ ଟା ସେଇ ନା ମୁଁ କହୁଥିଲି ଯେ ଆମ ଦୋକାନ ଅଛି ଆମର ଭେଜିଟେବୁଲ୍‌ ହିଁ ଦୋକାନ ଅଛି ପୁରା।
ଆଜ୍ଞା ଆପରେ ଯାହା ଯାହା ଶସ୍ତା ଥିବ ଦଶ ପନ୍ଦର୍‌ରେ ଯାହା ଥିବ ସେଗୁଡ଼ା ନେଇ ଆସିବେ ମତେ ପଚାରି ଦେବେ ରାତିରେ ହୁଁ। ମତେ ରାତିରେ ପଚାରିଦେବେ ମୁଁ ଆପଣଙ୍କୁ କହିଦେବି ସେତିକି ସେତିକିରେ ନେଇ ଆସେ ଅଧିକ ଟଙ୍କାରେ କିଛି କିଛି ଦେଢ଼ଶହରୁ ଦୁଇଶହ ଟଙ୍କା ଭିତରେ ଜିନିଷ ଆଣିବେ ହେଲା?
ହଁ, ହଁ ହଁ ବେଶୀ ଟଙ୍କା ଆଣିକି ହବ କି ଯେ ଏତେ
କିଛି ନଷ୍ଟ ହବ ଖାଇହବନି ନଷ୍ଟ ହବ କିଛି ନା ଅପରିଜିତ କାହିଁ କଣ ପାଇଁ କରିବା ଭାଇ?
ଠିକ୍ କଥା ବେଶୀ ଆଣିକି ହବ
ହଁ, ଆପଣ ଙ୍କୁ ଦଶ ଟଙ୍କାରେ ମିଳୁଛି ମୁଁ କହିବି ନା ଆପଣ ପଇସା ନାହିଁ ଦଶ ଟଙ୍କା ରେ ନେଇ ଆସନ୍ତୁ ପାଞ୍ଚ କିଲୋ କଣ ଦରକାର୍ କିଛି ଆବଶ୍ୟକ ନାହିଁ ଦି କିଲେ ଦି କିଲେ ଆଣିଲେ ହୁଁ। ଆଉ ଭଉଣୀମାନେ କଣ କରୁ ଯନ୍ତି? ଆଜ୍ଞା।
ଆମର ତ ଜଣେ ମୋର ଯିଏ ବଡ଼ ବାପାଙ୍କର ଝିଅ ଅଛନ୍ତି ସିଏ ତ ପୁରୀରେ ଅଛନ୍ତି ତାଙ୍କ ଘର ଟା ପୁରା ପୁରୀର ପୁରୀ ମାନେ ଟିକେ ଭୁବନେଶ୍ଵରରୁ ଭାଙ୍ଗିକି ଯାଇଥବୁ ମାନେ ପୁରୀକୁ ତାଙ୍କର ଆଉ କେ ତେ କେତେକିଲୋମିଟର ସେଠୁ ପାଖ
ଆଜ୍ଞା।
ମୁଁ ତ ତାଙ୍କ ଆଗରେ ବେଶୀ ମାନେ ଟଚ୍‌ରେ ନାହିଁ।
ଆଜ୍ଞା ହଉ ଆମର ଗୋଟେ ଭାଇ ଭଉଣୀ ସମ୍ ପର୍କ ରହିଲା ସାରା ଜୀବନ ସମ୍ପର୍କ ଟା ଭଲରେ ରହୁ।
ଯେହେତୁ ଗୋଟେ ଆଜ୍ଞା
କୁହନ୍ତୁ।
ନା ମୁଁ କହୁଥିନି ଯେହେତୁ ଭଉଣୀ ମାନଙ୍କ ସାଙ୍ଗରେ ତ ସମ୍ପର୍କ ମାନେ କଥାବାର୍ତ୍ତା ମୁଁ କହି ହେଲାନି ଆପଣ ଯେହେତୁ ଗୋଟେ ଭଉଣୀ ହଉଛନ ଆଉ ଆପଣଙ୍କ ମନା କରିହବ ନା?
ଆଜ୍ଞା।
ଆଉ କଣ କଣ ସେଠି ରେଟ୍ ଅଛି କହିପାରିବେ?
ଆଜ୍ଞା?
ରେଟ ଟା ମତେ କହିପାରିବେ କେତେ କଣ ରେଟ୍ ଅଛି ପ୍ରାଇଜ୍
ମାନେ ପରିବା? ମୁଁ ଆଜି ଯାଇଥିଲି ପରିବା ଆଣି ପାଇଁ ଟମାଟୋ ଚାଳିଶ ଟଙ୍କା କିଲୋ ଥିଲା ଆଣିଥିଲି। ଆଉ ଗାଜର ପଚାଶ ଟଙ୍କା କିଲୋ ଥିଲା।
ହୁଁ।
ଆଉ ଯୋଉ ବିନ୍ସ ବିନ୍ସ ଥିଲା ଦୁଇଶହ ଟଙ୍କା କିଲୋ।
ବିିମ୍ସ ନାହିଁ ଲୋକାଲ ବିିମ୍ସ
ନା ବିମ୍ସ ଏବେ ଆଣିବେନି ବିସ ର ଟ ଏଇଠି ଦୁଇଶହ ଟଙ୍କା ହବ ସେଠି କୋଠି କମ ହବ
ବିନ୍ସ ମୁଁ ନେମିନି କାହିଁକି ଯେହେତୁ ମୁଁ କହୁଛି ଯେ ଜିନିଷ କେମ ମାନେ ଲୋକାଲ ଜା
ହଁ ମୁଁ ଆପଣଙ୍କୁ କହୁଛି ହଁ। ଲୋକାଲ ରେ ଯୋଉଟା ହଉଛି ସେଟା ଶସ୍ତା ସେଇ ଜିନିଷ ଗୁଡା ମୋର ଆଣିବା ମୁଁ କହୁନି। ମୁଁ ଯାଇଥିଲି ତ ମାର୍କେଟ ମୋ ପୁଅ କହିଲେ ବିରିୟାନୀ ଖାଇବ। ସେ ବିରିୟାନୀ ଖାଇବା ପାଇଁ ଏଇ ସବୁ ଜିନିଷ ମୁଁ ଆଣିଥିଲି। ଆଉ ଆଣିଥିଲି ଟମାଟୋ କଲି ବିନ୍ସ ଖାଇଲି ପନିର ଆଣିଥିଲି।
ହଁ।
ପନିର ଏଇଠି ତିନିଶହ ଟଙ୍କା କିଲୋ।
ପନିର ନର୍ମାଲରେ ସେ ସବୁଆଡେ ଗୋଟେ ରେଟ୍।
ନା ପନିର ଆଣିବେନି ପନିର କିଛି ଆବଶ୍ୟକ ନାହିଁ ସେଗୁଡା କିଛି ଆବଶ୍ୟକ
ହଉଚି ଗୋଟେ ଲୋକାଲ ରେଟ ର।
ହଁ ମୁଁ କହିଲି ଭାଇ ଏଇ ଯୋଉ ଛେନାପୋଡ କେତେ କରି କିଲ ଆପଣଙ୍କ ସେଠି?
ଛେନାପୋଡ଼ ମୁଁ ଖାଏନି ବେଶୀ ମିଠା ଜିନିଷ ମୁଁ କହିପାରିମିନି ତା ବିଷୟରେ।
ନା ଭଲ ଛେନାପୋଡ଼ ମିଳୁଛି?
ନା ନା ନା।
ଏପଟେ ଯୋଉ ଆମର ରାମ ମନ୍ଦିର ସିଆଡେ ଭଲ ମିଳୁଛି ଆମେ ଯୋଉଠି ରହୁଛୁ ପଟିଆରେ ଏତେ ଭଲ ନାହିଁ ସେ ସୋସାଇଟି କି ଜଣେ ଆସନ୍ତି ସେ ଭାଇ ଦିଅନ୍ତି ତାଙ୍କ ଛେନାପୋଡ଼ ଟା ଭଲ।
ଆଛା ଛେନା ପୋଡ ତ ଆମର ଏପଟେ ଏତେ ଖାସ୍ ନାହିଁ।
ଠିକ ତାହେଲେ ଆପଣଙ୍କର ସବୁ ଚାଷ ବାସ ହୁଏ ନା?
ହଁ ଏପଟେ ଆମର ଲୁକାଲ ଜାଗାରେ ଯେତେ ସବୁ ଚାଷ ହୁଏ ଏଇ ଚୁଙ୍କା ପରିବା ଟିକେ ଶସ୍ତା ହେଇଥିଲା ଏଇ ଅ ରେଟ ବଢିନି କେନେ ଯେ ଯେତେ ସବୁ ଅ ଚାଷୀ ଆସୁଥିଲେ ଏ ବାଡେ ଆସୁଥିଲେ ଏବେ ଚାଷୀମାନେ ଏଇ ସବୁ ଆସିବା ସ ବୁ ବନ୍ଦ କରିଦେଇଛନ୍ତି ଆସ୍ତେ ଆସ୍ତେ ବଢିବ ଅ ବନ୍ଦ କରିଦେଲେ କେନେ ଯେହେତୁ ଆମର ଏଠି ହାଟ ଟା ଥିଲା ସେଠି ଆଉ ଗୁଟେ ହାଟ ନୁଆ ଗୁଟେ ହେଇ ଇଏରେ ଅଲଗା ଜାଗରେ ଗୋଟେ ସେଠି ସବୁ ଚାଷୀ କେ ପଳେଇ ଯାଉଛନ୍। ମାନେ ଏଠି କିଛି ଆସୁଛନ୍ତି ସେଠି କିଛି ଆସୁଛନ୍ତି ଏବାଟେ ଡାଇବଟ ହେଇ ଯାଉଛନ୍ତି ତ
ଆଚ୍ଛା ଆପଣ ତ ବୁଧବାର ଆସିବେ ବୁଧବାର ମୋ ପୁଅର ଜମା ତ ଆସିବେ ଯୋଉ ଦିନ କହିବେ ହେଲା।
ମୁଁ ଆସିମି ମୋର ସେଟି ଉଁ ସିଏଲ ସେଏଟା ଅପଲୋଡ କରିଦେଇକି ଆପଣଙ୍କୁ ଯଦି ଦେଖ ଖା କରିମି ଆପଣଙ୍କୁ ସେଇ ଗୁଟେରୁ ଦେଢଟା ଦିଇଟା ଭିତରେ ଦେଖା କରିମି ଚା ପାଞ୍ଚଟା ବେଳକୁ ମୋର ଟ୍ରେନ ଅଛି। ଜଷ୍ଟ ଦେଖା ଦେଖା କରିକି ଆସମିଏ। ଆମ ଟେସନ ପାଖରୁ କେତେ କିଲୋମିଟର ହବ ସେଇଠୁ ଘର?
ଆମର ଏଠି ବସ୍ ସବୁବେଳେ ଅଛି
ଅଡିଓ ଶୁଭୁନି,
କେତେ କିଲୋମିଟର ମୁଁ କହିପାରିମିନି ଅଧଘଣ୍ଟେ ପଇଁଚାଳିଶ ମିନିଟ ସମୟ ଲାଗୁଛି ଟ୍ରେନ ପାଇଁ। ଆପଣ ଯଦି ଲୋକାଲ୍ ଟ୍ରେନରେ ଯିବେ ଏଇଠି ପଟିଆ ଷ୍ଟେସନ ବି ଅଛି ଅଳ୍ପ ରାସ୍ତା।
ମାନେ ଟେସନ ଟେସନକୁ ଯାଇଛ ଆଉ!
ହଁ, ଆପଣ ଟେସନକୁ ନଗଲେ କେମିତି
ନା ମୁଁ ଡାଇରେକ୍ଟ ଉଲେହେଇମି ଭୁବନେଶ୍ୱର ଟେସନରୁ ସେଠୁ କେତେ କିଲୋମିଟର ହବ?
ସେଠୁ ଆମ ଘରକୁ ଆସେ ମୋ ବସ ଯୋଉ ଚାଲୁନି
ଆଜ୍ଞା
ବାର ନମ୍ବର, ଅଠର ନମ୍ବରରେ ଆସିବେ ପୁରା ସୁଭଦ୍ରା ଆପଟମେଣ୍ଟରେ ଓଲ୍ହେଇବେ।
ଅଡିଓ ର କୌଣସି ଶବ୍ଦ ନାହିଁ।
ଯୋଉଠୁ ଓଲ୍ହେଇବେ ତାର
ହଁ, କୁହନ୍
ତାର ଠିକ ଅପୋ ଅପୋଜିଟ ସାଇଡରେ ଆମର ଘର ଟା। ଆପଣ ଯୋଉ ଦିନ ଆସିବେ ମତେ କହିବେ ମୁଁ ଆପଣଙ୍କୁ ଲୋକେସନ ଠିକ ସେ ଜଣେଇଦେବି।
ହଁ ନା ଲୋକେସନ ଟା ଠିକସେ ଜଣେଇଦେବେ ମୁଁ କହୁଛି କେତେ ସମୟ ଲାଗିବ ସେ ଯେ ବସ୍ ଟା ଯିବ କେତେ ସମୟ ଭିତରେ ପହଞ୍ଚାଇବ ସେଠି?
ବସ୍ ରେ ଯାହା ବି ହେଲେ ଅଧଘଣ୍ଟେ ଅଧଘଣ୍ଟେ ପଇଁଚାଳିଶ ମିନିଟ୍ ଲାଗୁଛି ଭାଇ।
ବସ୍ ‌ଛାଡ଼େ କେତେବେଳେ ହେଟୁ?
ସବୁବେଳେ ଅହରହ ବସ୍ ଅଛି ଆଉ ବସ୍ ଅଛି ତାପରେ ଏଇ ଯୋଉ ଅଟ ଅଛି ଅହରହ ସବୁବେଳେ ଅଛି ମୋ ବସ୍।
ମୋବସ୍ ତ ଥିବ ଆମର ଯାଇଥିଲେ ଯେ ସେଠି ସେ ବାଣୀ ବିହାର ପାଖରୁ। ସେଠି ବସ୍ ମିଳିଲାନି ମାନେ ସେଠୁ ଆଉ ସେ ପଟକୁ ଯାଉନି।
ନାଁ, ନାଁ ଆପଣ ତାହେଲେ ଓଲଟା ରାସ୍ତାରେ ଆସିଲେ ବାଣୀବିହାର ଟୁ ଆମ ଏପଟକୁ ବସ୍ ଆସୁଛି। ଆଚାର୍ଯ୍ୟବିହାର ଦିଟା ଲାଇନ କରି ଆସିବ ଆପଣ ହୁଏତ ଜାଣିପାରୁ ନାହାଁନ୍ତି କିଛି ଅସୁବିଧା ନାହିଁ। ସବୁଠୁ ଓଲା କରିଦେବେ ଓଲା କଲେ ସେଠୁ କେତେ ଶହେ ପଚାଶ ଟଙ୍କା ନଉଛି।
ଅଡିଓ ନାହିଁ
ବସ୍ କୋଡ଼ିଏ ଟଙ୍କା ନା ତିରିଶ ଟଙ୍କା ନିଏ।
ନା ନା ବସ୍ ନ ଟଙ୍କା ନେଲା ବାଣିି ବିହାରକୁ ଟେସନ ପାଖରୁ ବାଣିିବିହାରକୁ ନ ଟଙ୍କା।
ନା ବାଣିବିହାର ରୁ ଆମ ଘର ଆଉ ଅଳ୍ପ ବାଟ ପଟିଆ ଛକ। ସୁ ହଁ, ସୁଭଦ୍ରା ଅପାର୍ଟମେଣ୍ଟ।
ହଁ ପଟିଆ ଛକ‌।
ପଟିଆ, ପଟିଆପରେ ଶିଖରଚଣ୍ଡୀ, ନନ୍ଦନବିହାର, ଛକ ଆମର ଆକ୍ଟୁଆଲି ଭାଇ।
ଅଡିଓ ଶୁଭୁନି,
ହଉ ସବୁ ଚାଷବାସ କଥା କହିଲ ବୋହୁତ ଖୁସି ଲାଗିଲା।
ଆଜ୍ଞା।
ଆଜି ଏତିକିରେ ସମାପ୍ତ, ରହିଲି ଭାଇ।
ରହୁ ଆଜ୍ଞା, ଆଜ୍ଞା ଜୟ ଜଗନ୍ନାଥ।